ହ୍ୟାଲୋ।
ହଁ ଆରେ ତୁ କହୁଥିଲୁ କଣ ପୁରୀ ଯିବୁ ବୋଲି କଣ ଯିବା କଥା ଫାଇନାଲ ହେଲା ରଥଯାତ୍ରା କୁ?
ହଁ ରଥଯାତ୍ରା ଫାଇନାଲ ହେଇଚି ବା ଯିବା।
ଆଉ କେତେ ଜଣ ଯିବାକୁହ? ଆମର ଏପଟୁ ମୁଁ ଯିବି ଆମର ଘର ଲୋକ ମୋ ବାପା ବୋଉ ତାପରେ ମୋର ଭାଇ ମାନ ଯିବେ। ଆଉ ଗାଁ ର ଆମର କୀର୍ତ୍ତନ ମଣ୍ଡଳୀ ବି ଯିବ ଆଉ ତମର କିଏ ଯିବେ ସେପଟକୁ କହିଲୁ?
ଆମ
ତମ ଘର ଲୋକ ଯିବେ ଆଉ କିଏ ଯିବେ?
ଆଉ ମୋର କିଛିଟା ସାଙ୍ଗ ପିଲା ଯିବେ।
ହଁ।
ଏମିତି ସବୁ ମିଶିକି ଆମର ଚାଳିଶ ଜଣ।
ହଁ।
ଉଁ ହୁଁ ତମ
ଆଉ ଆମର ଏମିତି କୋଡିଏ ବାଇଶି ଜଣ ହେବେ।
ଆଉ ତାହେଲେ ଗୋଟେ ବସ କରିଦେଲେ ହବ ବଡ ବସ ଟେ।
ହଁ ଗୋଟେ ବଡ ବସ୍ ଟେ କରିଦବା ଆଉ ସମସ୍ତେ ଯୋଉମାନେ ଯିବେ ସେମାନେ ଯେମିତି ବେଳାବେଳି ଜଲ୍ଦି ବାହାରିବେ।
ହୁଁ।
ହେଲା ଆମେ ଉଁ ରାତି ତିନି ଟା ରୁ କି ଚା ରାତି ଦିଟାରୁ ବାହାରି ଯିବା ଜଲଦି ପହଞ୍ଚି ଯିବା ଯାଇକି ଭିଡ ହେଇଯିବ ନା।
ହୁଁ।
ବୁଝିଲୁ ହଁ।
ଆଗରୁ ରୁମ ବୁକ୍ କରିଦେଇଥିଲେ ଭଲ ହେଇ ଥାନ୍ତା ରୁମ ରେ ରହିଜା
ନାଇଁ ଆରେ ଶୁଣୁ କେତେ ଜଣ ଲୋକ ଯିବା ରୁମ୍ କେମିତି ବୁକିଂ କରିବା ଚାଳିଶ ଜଣଙ୍କ ପାଇଁ ରୁମ କେତେଟା ରୁମ୍ ନବା ବୁକିଂ।
ଉଁ ହୁଁ।
ଏମିତି ଯିବା ସମସ୍ତେ ଯାଇକି ବଡ ଦାଣ୍ଡ ପାଖରେ ରହିଯିବା।
ହୁଁ।
ବହୁତ ଜଲଦି ଗଲେ ତ ଟିକେ ତ କମ ଲୋକ ଥିବେ ନା ନାଇଁ?
ହୁଁ ଯେତେ ଜଲଦି ଯିବା ସେତେ ଭଲ।
ହଁ ଆଉ ଜଗନ୍ନାଥ ଥଙ୍କ ଦର୍ଶନ ତ ମିଳିବ ତାପରେ ରଥ ବି ଦେଖିବା ବୁଝିଲୁ?
ହଁ ରଥ ଦଉଡି ତ ଛୁଇଁବା ନା?
ହଁ ଜଗନ୍ନାଥ ତ ଜଗତର ନାଥ ଜଗନ୍ନାଥ ମହାପ୍ରଭୁ। ଓ ତାଙ୍କ ଡୋରି ଲାଗିଲା ଆମେ ଯିବା ଆଉ।
ହୁଁ ତାଙ୍କର ଏଇନା ଦେହ ଖରାପ ଅଛି। ସିଏ ଭାଇ ଅଣସର ଘରେ ଏଇନା ଠାକୁର।
ହଁ ବା। ଜର ଠାକୁରଙ୍କୁ ହୁଏ ବହୁତ ଜୋରେ
କାଲି ଜଣେ ନନା କହୁଥିଲେ ତମେ ଯୋଉ ଠାକୁର ଘରେ ଆଜି ଠାକୁର ଘରେ ମାନେ ତମେ ଯୋଉ ପୂଜା କରୁନ ଆମେ ଯୋଉ ଜଗନ୍ନାଥଙ୍କୁ ପୂଜା କରୁନେ?
ହଁ।
କହିଲେ ଏବେ ଯେହେତୁ ଜଗନ୍ନାଥ ଅଣସର ଘରେ ଅଛନ୍ତି ତ ମାନେ ତାଙ୍କ ଦେହ ଖରାପ ନା ତ ସିଏ କେବଳ ମାନେ ଚାହୁଁଛନ୍ତି ମାନେ ସେବା।
ହଁ।
ତମେ ତାଙ୍କ ପାରିବ ଯେତେ ସେବା କରିପାରିବ ଆଉ ଅ ମାନେ ତମେ ଯୋଉ ଧୂପ ଦୀପ ଦଉଛ ଅଲଗା ଠାକୁରଙ୍କୁ ସେ ସେଇଠି ପାଉ ଚନ୍ତି ତାଙ୍କୁ ବହୁତ କଷ୍ଟ ହୋ। ମାନେ ଶବ୍ଦ ହଉଛି ସେ ଶବ୍ଦ ଏଇନା ଭଲ ପାଆନ୍ତିନି ଏଇନା ବହୁତ ମାନେ ଇଏ ଜାଗାରେ ଶାନ୍ତ ଜାଗାରେ ରହିବାକୁ ଚାହୁଁ ଚାହାନ୍ତି।
ହଁ ବହୁତ ଜୋରରେ ଜର ହେଇଛି ନା ଜଗନ୍ନାଥଙ୍କୁ।
ହଁ ସେ କହିଲେ କି ଆଉ ତମେ ମାନେ ଘରେ ଜମା ପାଟି ମୁଣ୍ଡ କରିବନି ପୁରା ଶାନ୍ତ ରହିବ ତାଙ୍କୁ ଏଇନା କୋଳାହଳ ଟା ଭଲ ଲାଗିବନି ତାଙ୍କ ଦେହ ଖରାପ ଯେହେତୁ ଅଛି।
ହଁ ହଁ।
ହୁଁ।
ଆଉ ହଁ ଆଉ ଜଗନ୍ନାଥ ମହାପ୍ରଭୁଙ୍କର ତୋର କିଛି ଅନୁଭୂତି ଅଛି କି?
ହଁ ଅନୁଭୂତ ତ ମୋର କେ ବହୁତ ଅଛି।
ଆଉ କହିଲୁ ଅନୁଭୂତି।
ଅନୁଭୂତି ଗୋଟେ ଥର କଣ ହେଇଛି ନା ଆମେ ମନ୍ଦିର ଯାଇଥିଲୁ ହେଲା କି
ବା
ମନ୍ଦିରର ସାମ୍ନାରେ ଗୋଟେ ଅଛି ଆମର ଆଉ ଗୋଟେ ମଠ ଅଛି ସେ ମଠ ନା କଣ ଗୋଟେ କଣ ତୁଳସୀ ମଠ ନା କଣ?
ହଁ।
ହୁଁ। ସେ ମଠରେ ଆମେ ଆମ ଘର ଲୋକ ସବୁ ଗଲେ ମାନେ ମନ୍ଦିର ଭିତରକୁ
ହଁ। ହଁ। ହଁ ତାପରେ? ହା।
ବରା କଣ ଏଠି ଦହିବରା ଖାଇବା? ମୋର ବହୁତ ଇଚ୍ଛା ହଉଛି ମୁଁ ଅଭଡ଼ା ଖାଇବି।
ତାପରେ ସେତେବେଳେ ପୁଅ ଘର ଲୋକ ତ ଭିତରେ ଫୋନ ତ ଆଲାଉ ନାହିଁ ଆଉ ଅଭଡ଼ା କେମିତି ଖାଇବୁ ଆମେ।
ହଁ ତାପରେ ହଁ।
ତାପରେ ଅଭଡ଼ା କେମିତି ଖାଇବୁ ଆମେ କଣ କଲୁ ନା ଉମ୍ ଜମା ବି ଇଚ୍ଛା ହଉଥାଏ କଣ କରିବୁ ସେ ମଠରେ କଣ ହଉଛି ନା ରଷ୍ ରୋଷେଇ ହଉଥାଏ ଉଁ ଜଗନ୍ନା ଥଙ୍କ ପ୍ରସାଦ।
ଅହ ତାପରେ
ଚି ଲୋକ ହେଲା ସେମାନେ ଖାଆନ୍ତି। ତାପରେ କଣ ହେଲା ନା ମୁଁ କଣ କଲି ସେ ଯୋଉ ଲୋକଟା ଯୋଉ ଆମର ଜଣେ ମାଉସୀ ଥିଲେ ମୁଁ ତାଙ୍କୁ କହିଲି କି ଆଉ ଆପଣଙ୍କର ଗୋଟେ ମିଲ୍ ହବ କି? କହିଲେ ନାଇଁ ନାଇଁ ମିଲ୍ ହବନି ତମେ ଯଦି କହିଥାନ୍ତ ଆଗରୁ କହିଥାନ୍ତ ନା ଆଉ। ମୁଁ ସେଠୁ କହିଲି କି ହଁ। ମୁୁଁ କହିଲି ଆଉ ଆଗରୁ ଆମେ ତ ଏବେ ଆସିଥିଲୁ, ଆଉ ଆଗରୁ କଣ କହିବୁ। ନା ସେଇଠୁ ସେ ଯଦି ମନା କଲେ, ମୁଁ କହିଲେ ଆମର ଏଠି ଯେତିକି ଲୋକ ସେତିକି ମିଲି ପଡ଼େ। ହେଲାକି? ତାପରେ ହେଟୁ ମୋ ମନ ଦୁଖ ହେଇଗଲା। ମୁଁ କହିଲି ଛାଡ଼ ପ୍ରଭୁ ତୋର ତ ଇଚ୍ଛା ହଉଛି ଆମର ଖାଇବା ପାଇଁ ଆଉ କିଛି କଣ କରିବୁ ଆଉ ସେମାନେ ତ ଭିତରେ ଆମେ ବାହାରେ।
ହେଟୁ ମୁଁ କଣ କଲି, ମୋ ଦେଇ ପଇସା ଦେଲା କହିଲା ପଇସା ନେଇକି ଯା।
ଆଉ ତୁ ବାହାରେ ବିସ୍କୁଟ ମୋ ପାଇଁ ନେଇ ଆସିବୁ, ତୁ ଦହିବରା ଖାଇ ଦେଇକି ଆସିବୁ। ହେଟୁ ମୁଁ ଏମିତି ଠିଆ ହେଇଛି‌। ମୁଁ ଏମିତି ଛିଡ଼ା ହେଇଛି। ମୁଁ କହିଲି ହଉ ମୁଁ ଯାଉଛି ତୁ ଏଇଠି ଜଗିଥା ସବୁ ଜିନିଷ ମୁଁ ଯାଉଛି ନେଇ ଆସିବି ଆଉ ଖାଇବା ଆଉ ଉଁ ଖାଇବା ପାଇଁ ଏମିତି ଛିଡ଼ା ହେଇଛି ତ ସେ ମାଉସୀ ଜଣେ ଆସି ଡାକିଲେ। ଆଉ କିଏ କହୁଥିଲ ଖାଇବ ବୋଲି ଏମିତି ଡାକିଲେ ହେଲା। ମୁଁ କହିଲି ମୁଁ କହୁଥିଲି। ନା ହଉ ଠିକ ଅଛି, ତମେ ତ ଦିଟା ମିଲ୍ କହୁଥିଲ ଆଉ ଦିଟା ମିଲ୍ ନାହିଁ ଗୋ ଟେ ମିଲ୍ ଅଛି, ଆଉ ଯଦି ଆଡଜଷ୍ଟ କରି ଖାଇପାରିବ ଆସ।
ଅ ତାହେଲେ ଜଗନ୍ନାଥଙ୍କ ଡୋରି ଆଉ।
ହଁ ତାପରେ ଉମ୍ ଯଦି ଖାଇବ ଆସ। ମୁଁ କହିଲି ସେଠୁ ମୁଁ କହିଲି ଗୋଟେ ମିଲ୍ ତାପରେ ମୁଁ ଗଲି ଏକା, ମତେ ଭାରି ଅବାଗିଆ ଲାଗିଲା ମୋ ଭଉଣୀ ସେଇଠି ବସ୍ ଥିବ ମୁଁ ଖାଇପାରିବି କି, ମୁଁ ଯୋଉ କୁ ହଁ ମୁଁ ସେଉଠୁ କହିଲି କି ଆଉ ଆପଣଙ୍କୁ ସେଇ ଗୋଟେ ମିଲ୍ ଦିଅନ୍ତୁ ଆମେ ଦି ଜଣ ତାକୁ ଭାଗ କରି ଖାଇଦବୁ। ଓ ନା ହଉ ଡାକ ତମ ଭଉଣୀ କି ଡାକ, ସେଠୁ ମୁଁ ଡାକିଲି ତାପରେ ଆମେ ଖାଇଲୁ ବି ଖାଇବାକୁ ଯାଉଛୁ ଦି ଜଣ, ତାପରେ ସେ ଏମିତି ହେଇ ଚି ଯେସ୍ ସେ ଯେତିକି ଦେଇଥିଲେ ବି ଆମ ପେଟ ପୁରି ଯାଇଥାନ୍ତା। ସିଏ କଣ କଲେ ଆଉ ଜଣେ ଉଁ ବ୍ରା ନନା ସେ ଖାଇ ନଥିଲେ, ତାଙ୍କ ପାଇଁ ବି ଖାଇବା ବଢ଼ା ହେଇକି ଥୁଆ ହେଇଥିଲା। ସିଏ ଯେମିତି ଦେଖିଲେ ଆମେ ଦି ଜଣ ଖାଉଛୁ। ସିଏ କଣ କଲେ ମାନେ ତା ସେ ଖାଇବା ଯିବା ଆଗରୁ, ତାଙ୍କ ପତ୍ରରୁ ଖାଇବା ଆଣିକି କି ମା ତମେ ଖାଅ, ସେ କଣ କହିଲେ ଆମେ ବୁଝିପାରିଲୁନୁ କେବଳ ଆଣିକି ଆମ ଆଗରେ ଖାଇବା ଦେଇଦେଲେ। ତାଙ୍କ ଖାଇବାରୁ କି ଭାଗ ଆମକୁ ଆଣି ଦେଇଦେଲେ, ଆମେ ଦି ଜଣ କେବଳ କାନ୍ଦୁଥାଉ ଆଉ ଖାଉଥାଉ। କି ପ୍ରଭୁ ତୁ ଏତେ ଅନ୍ତର ହଁ ଏ ତେ ଅନ୍ତରରେ ଅଛୁ କି ଯାହା ଜାଣି ପାରିଲୁ କି ଆମେ ମାନେ ଖାଇବାକୁ ଚାହୁଁଛୁ, ତୁ ଫେର ବି ଖାଇବା ପଠଉଛୁ ଆମ ପାଇଁ। ତାପରେ ଆମେ ତାଙ୍କୁ ପଇସା, ହୁଁ ତାପରେ ଆମେ ତାଙ୍କୁ ପଇସା ଦେଲୁ, ଶୁଣୁ ପଇସା ଦେଲୁ ଯେହେ କିନ୍ତୁ ଆମେ ଖାଇଲୁ ଆମେ ପଇସା ଦେଲୁ ପଇସା ସେ କହିଲେ ନା ନା ନା ନା। ପଇସା କଣ ତମେ ଆସିଛ ଆମ ଘରକୁ ଆମ ଅତିଥି ତମେ। ତମେ କଣ ପଇସା ଦବ ଆମେ ରଖିବୁ ତମେ ଆମ ଝିଅ ଭଳି।
ହଁ।
ଆଉ ତମେ ଖାଇଲ ଆମେ ତମ ଝିଅଠାରୁ ପଇସା ରଖିବୁ। ଆଉ ର ଜମା ରଖିଲେନି କିନ୍ତୁ ଆମ ଦି ଜଣଙ୍କୁ ସିଏ ମାନେ ଗୋଟେ ମିଲ୍ ଦେଇଥିଲେ ଫେର ବି ମାନେ ଅଜ ଦେଖେ ଆଉ ଗୋଟେ ନନା ଖାଇ ନଥାନ୍ତୀ ସେ ତାଙ୍କ ଭାଗରୁ ଆଣି ଦଉଥାନ୍ତି। କି ନାଇଁ ଝିଅ ଦିଟା ଖାଇବେ ତାଙ୍କୁ ହବ କି ନହିଁ। ତ ମୁଁ ତାଙ୍କୁ ଦେଖି ଭାବିଲି ନାହିଁ ଇଏ ମଣିଷ ନୁହନ୍ତି ଇଏ ପ୍ରଭୁ ଭଗବାନ।
ହଁ ଭଗବାନ ସ୍ଵୟଂ ନିଜେ ହଁ ହଁ।
ଆଉ ଥରେ କଣ ହେଇଛି ନା ଶୁଣ ଆଉ। ଥରେ କଣ ହେଇଛି ଆମେ ଆନନ୍ଦ ବଜାରରେ ବସିଛୁ ହେଲା କି ମୁଁ ଆମ ପରିବାର ଆମେ ଭାଇ ଆଉ ଦେଇ ଯାଇଥିଲେ ମୁଁ ତାଙ୍କ ସହିତ ଏକା ଯାଇଥିଲି। ତ ମୋ ଦେଇ ର ମୋର ବସିଚୁ ଭାଇ କଣ କରିଛନ୍ତି ଯାଇଛନ୍ତି ଖାଇବା ଆଣିବାକୁ। ତାପରେ କଣ ହେଇଛି ନା। ହଁ ମହାପ୍ରସାଦ ସେଇ ଆନନ୍ଦ ବଜାରରେ ବସିଛୁ ଆଉ ସେଉଠୁ ସେଠ ସିଏ ଯୋଉ ଆମର ଜଣେ ବୁଢୀ ଲୋକ। ହେଲା କି ବୁଢୀ ଲୋକ ସିଏ ବସିଛନ୍ତି। ମାନେ ବହୁତ ଧୁ ମାନେ ଚାଲି ପାରୁନାହାନ୍ତି ନଈଁ ନଈଁକି ଚାଲୁଛନ୍ତି।
ମାନେ ବୃଦ୍ଧ ବୃଦ୍ଧା ବୟସ୍କ ଲୋକ ଆଉ ଅଧିକ ବୟସ୍କ ଲୋକ ଆଉ।
ହଁ ହଁ ହଁ। ସିଏ କଣ କଲେ ନା ବସ ମୋ ପାଖରେ ବସିଥିଲେ ତ ମୋର ମାନେ ବିସ୍ୱାସ କରିବୁନି ମୋର ଇଚ୍ଛା ହଉଥାଏ ମୁଁ ତାଙ୍କୁ କିଛି ଖାଇବାକୁ ଦିଅନ୍ତି କି। ଆଉ ମୁଁ ଏତେ ବୁଢୀ ହେଇଗଲିଣି ମୁଁଆଙ୍କୁ ଟିକେ ଖାଇବାକୁ ଦିଅନ୍ତି କି। ତାପରେ ଫେର ଭାବିଲି ଆମକୁ ଯଦି ମୁଁ ଖାଇବା କଥା କହିବି କାଳେ ତାଙ୍କୁ ଖରାପ ଲାଗିବ ଏବେ ତାକୁ କହିଁକି ଖାଇବାକୁ ଦବୁ ତୁ ଅମ ତାପରେ ମୁଁ ଏମିତି ଭାବିଲି। ସେ ବସିଥାନ୍ତି ନା ସେ ତା ଥୋଡି ନା ଭିକ ମାଗୁଥାନ୍ତି।
ହଁ ସେଠି ସେମତି ବସିଥାନ୍ତି ଆଉ ହଁ।
ହଁ ହଁ ହଁ ତାପରେ ଖରାପ ଭାବିବେ କାଳେ ତାଙ୍କୁ ଖାଇବାକୁ ଦେଲେ। ହେଠୁ ମୁଁ କିଛି କହିଲିିନି ତାପରେ ମୁଁ ମୋ ପାଖରେ ବି ପଇସା ନଥାଏ ଅଳ୍ପ ଥାଏ ଚେଞ୍ଚେ। ହେଲା କି ତାପରେ ମ-ମତେ ବି ଡର ଲାଗୁଥଏ କାଳେ ଭାଇ ପାଟି କରିବେ କି କହିଲେ ଖାଇବା କଥା। କି ଭାଇ ଆଙ୍କ ପାଇଁ ବି ଖାଇବା ଆଣ କାଳେ ପାଟି କରିବେ କି କିନ୍ତୁ ଅନ୍ତରରୁ ମୁଁ ମୋର ଇଚ୍ଛା ଥାଏ ଯେ ମୁଁ ତାଙ୍କୁ ଖାଇବାକୁ ଦେବି ଅଁ ତାପରେ କଣ ହେଲା ଶୁଣୁ ହଁ ସିଏ କଣ କଲେ ସେ ବୃଦ୍ଧା ଲୋକ ଜଣେ ଉଠିକି ଗଲେ ମାନେ ସରି ମୁଁ ଉଠିକି କି ଗଲି ଆମ ଭାଇ ଡାକିଲି ମୁଁ ଉଠିକି ଯାଉଛି ସେ ବୃଦ୍ଧା ଲୋକ ମତେ ଏମିତି ଡାକିଲେ। ଆସିଲ ଆସିଲ ଟିକେ ମତେ ଡାକିଲେ ମୁଁ କଲି ଆଜ୍ଞା। ନା ମତେ କିଛି ଖାଇବାକୁ ଦବ। ମାନେ ମୁଁ ସେତେବେଳେ ଜଗାକୁ ଆଉ ତାଙ୍କୁ ଅନେଇକି କାନ୍ଦିଲି ଜୋରେ। ମୁଁ କହିଲି ପ୍ରଭୁ ତୁ ଏତେ ହୃଦୟରେ ବସିଛୁ ଯୋଉଟା କି ମୋ ମନ ଚାହୁଁ ଥିଲା ତୁ ତାକୁ କରିଦିଦେଲୁ। ମତେ କହିଲେ ମତେ କିଛି ଖାଇବାକୁ ଦବ ମୁଁ କହିଲି ମୁଁ ଆପଣ ମୁଁ ପଇସା ରଖିବି ନା ହଁ ମୁଁ ପଇସା ରଖିବି ମୋ ପାଖରେ କଣ ଦଶ କୋଡିଏ ଟଙ୍କା ଥିଲା। ଯେତିକି ମୋ କର୍ତ୍ତବ୍ୟ। ସେତିକି ଦେଲି ମୋ ପାଖରେ ପଇସା ଏତେ ନଥିଲା ହେଲା କି ତ ମୁଁ ହେତିକି ଦେଙ୍କୁ ଦେଇଦେଲି ମତେ ମାନେ ଦେଖେ ତା ତୋ ମନରେ ବି ସେମାନେ ଠାକୁର ଅଛନ୍ତି। ତୋ ମନ କଣ ଚାହୁଁଛି ସେ ଜାଣି
ହଁ ହଁ। ପ୍ରତ୍ୟେକ ମଣିଷଙ୍କ ଦେହ ମାନେ ପ୍ରତ୍ୟେକ ମଣିଷଙ୍କ ଠାରେ ଭଗବାନ ଅଛନ୍ତି।
ହୁଁ ଭଗବାନେ ଆଉ ଦେଖେ ସିଏ ଚାହିଁଲେ ଯାହାର ତ ଇଚ୍ଛା ଅଛି ୟାକୁୁ ଖାଇବାକୁ ଦବାକୁ ନା
ହଁ।
ତାପରେ ମୁଁ କହିପାରୁନଥାଏ କାଳେ ସେ ଖରାପ ଭାବିବେ। କିନ୍ତୁ ସିଏ କଣ କଲେ ନା ଆଗୁଆ ଆସ୍ ଥିଲେ ନାଇଁ ମତେ ଡାକିଲେ ମା ଦବ କିଛି ଖାଇବା ପାଇଁ?
ହଁ।
ହୁଁ ନାଇଁ ଆଉ କଣ ତାଙ୍କର ଅଧିକ୍ ମାନେ କେ ଏତେ ଅନୁଭୂତି ଯୋଉଟା କି କହିଲେ ସରିବନି।
ହଁ।
ଉଁ ହୁଁ।
ଜଗତରନାଥ ଜଗନ୍ନାଥ ଆଉ
ହଁ ଆଉ ସିଏ ତ ଭକ୍ତ ବତ୍ସଳ ସେ ତ ଭକ୍ତଙ୍କୁ ଦେଖିବା ପାଇଁ ସେ ପାଗଳ।
ହଁ।
ଭକ୍ତ ଯେତେ ଅଧିକା ହେବେ ସିଏ ସେତେ ଖୁସି।
ହଁ।
ହୁଁ ଉଁ
ଆଉ ଏମତି କଥା। ହାଲୋ ଆଉ ତାହେଲେ ଆମେ ଯିବା ତାହେଲେ ପୁରୀ। ରଥଯାତ୍ରାକୁ ନା କଣ କହୁଚୁ? ହାଲୋ। ହାଲୋ। ହାଲୋ। ମୁଁ କହିଲି ଆମେ ଯିବା ତାହେଲେ ପୁରୀ ନା କଣ କହୁଚୁ?
ହଁ ହଁ ଯିବା ସେ ଯୋଉ ବଡ ଶୃଙ୍ଘାର ବେଶଟା ଟିକେ ଦେଖିବା।
ହଁ ଆଉ ତାହେଲେ ଜଲଦି ସ ସମସ୍ତେ ଜଲଦି ଯିବା ଆଉ। ଆରେ ନେଟୱାର୍କ୍ ପ୍ରୋବ୍ଲେମ ରହୁଚି କି କଣ କଥା ତଥାପି ଠିକସେ ଶୁ ହଁ ମୁଁ କହିଲ ନେଟୱାର୍କ ଟିକେ ପ୍ରୋବ୍ଲେମ ରହୁଚି କଣ ଏଇ ଯୋଉ ବର୍ଷା ହେଇଚି ଚିନା ଜୋରେ ସେଥିପାଇଁ ନେଟୱାର୍କ୍ ପ୍ରୋବ୍ଲେମ ଟିକେ ଅଛି ଆଉ କଥା ଟିକେ ଟିକେ ଠିକସେ ଶୁଭୁନି ନା ନେଟୱର୍କ୍ ପ୍ରୋ ପ୍ରୋବ୍ଲେମ ହୋଉଚି ବର୍ଷା ହେଲେ ଟିକେ ନେଟୱାର୍କ ପ୍ରୋବ୍ଲେମ ହୁଏନି କି?
ହଁ।
ହଉ ଏବେ ତ ନେଟୱାର୍କ୍ ପ୍ରୋବ୍ଲେମ୍ କଣ ଆସିଲାଣି ନେ ମାନେ କଥା ବି ଟିକେ ଶୁଭୁନି ମୁଁ ତତେ ପରେ କଲ୍ କରିବି ହେଲାକି। ରଥଯାତ୍ରକୁ ତାହେଲେ ଆମେ ଯିବା ଫାଇନାଲ୍ ହେଲା ବୁଝିଲୁ।
ହଁ ହଁ ଫାଇନାଲ୍ ହେଲା ଆଉ ତୁ ସବୁ ପିଲାଙ୍କୁ କହିଦେଇଥିବୁ ଜଲଦି ପଇସାଟା ଦେଇଦେଇଥିବେ ଗାଡି ବାଲା ନବନା।
ହଁ ହୋଉ ମୁଁ ରଖୁଚି ପରେ ଫୋନ କରିବି ଆଉ ନେଟ୍ୱା